ହଁ କଣ କରୁଚ?
ହଁ ଭାଉଜ, କଣ କରିଥିଲ?
ଏଇ, ଏନା, ଚା କରିକି ଧୂପ ଦବାକୁ ଯାଉଥିଲି, ଆଉ।
ଓଃ, ଧୂପ ଦ ଧୂ ଧୂପ ଦିଆ ବେଳ, ସତାନେ ହେଇଗଲାଣି?
ହଁ, ଦୁଃଖ ହେଲାଣି।
ଓ ହୋ ଆଉ ଖୁସି ହେରିକା ପଳେଇ ଆସିଲେ ତାହେଲେ କାଲି ନା ଆଜି ଆସିଲେ?
ହଁ ଝିଅ ହେରିକା ଆସି ସାରିଲେଣି।
ହଁ ହଁ। ବୁଲି ଯାଇଥିଲେ ଆଉ ବୁଲାବୁଲି କରିକି ଆସିଲେ ଆଉ।
ହଁ।
ଏ ତ ଏଇ ଯାଇଥିଲୁ ତ ଚାରିଟା ବେଳକୁ ଖେଳିବା ପାଇଁ ଆଉ।
ଓହୋ, ଆଉ ତମେ ଆଜି କୁଆଡେ ଯାଇଥିଲ?
ଯାଜପୁର ଯାଇଥିଲୁ ଆଉ, ଡ୍ରେସ କିଣିବା ପାଇଁ ଆଉ।
ହୁଁ।
ହଁ ପ୍ୟାଣ୍ଟ ଗୋଟେ କିଣିକି ଆସିଲି, ଖାଲି ପ୍ୟାଣ୍ଟ ଗୋଟେ କିଣିକି ଆସି ଆଉ କିଛି ନାହିଁ।
ହୁଁ। ଆ ହୁଁ। ହ୍। କୋଉଠିକି ଯାଇଥିଲ କହିଲ?
ଯାଇଥିଲୁ ଯାଜପୁର ପା, ମଲ ସବୁ ବୁଲିଲୁ। କିନ୍ତୁ କୋଉ କୌଣସି ମଲ୍ ରେ ଭଲ ଡ୍ରେସ୍ ଅଛି। ସେ ଡ୍ରେସଟା କୋଉଠି ଅଛି ଭଲ ଡ୍ରେସ? ପାଇବନି। ମାନେ ଏତେ ଲୋକ ସବୁୟାଡେ ସୀୟାଡେ ସବୁ ସବୁ ଦେଖି ଦୁଖା ଇଏ କରିକି ଆଡେ ସିଆଡେ କରିଦେଇଛନ୍ତି ଯେ ତମେ ସେ ଡ୍ରେସ ଖୋଜିିଲେ ଆଉ ପାଇବନି।
ଆମେ। ତ ଯିବୁ ବୋଲି ଭାବିଥିଲୁ ଏବେ ବେ
ହଁ ଏଇ ରାତିରେ।
ନା ଆ ଆଜି ଯିବୁନି ଭାବୁଛୁ ମଙ୍ଗଳବାର କି ଗୁରୁବାର ଆଡକୁ ଯିବୁ। ଗୁରୁ।
ଓ ଭଲ ଆଉ ସେ ଯାଜପୁରରେ ଭଲ ଡ୍ରେସ୍ ମିଳୁଛି।
ହଁ ହୁଁ। ଆଉ କଣ ହଉ ଯୋଉ ତମେ ତ କଣ କହୁ ତ ଏଇଭଳିଆ ସବୁ ହେଇଛି।
କଣ, ହଁ ବା ହଁ ପାଇବ, ଟିକେ ଖାଲି ଖୋଜିବାକୁ ପଡିବ କଣ କୋଉଠି। କେତେ ମଲ୍ ଅଛି କି ଯାଜପୁରରେ, କେତେ ମଲ୍ ଅଛି ଷ୍ଟାଇଲ ବଜାର, ଭି ଟୁ। ଆଉ ଏମ୍ବାଜାର ଆଉ ଆମେ ତ ସବୁ ଗୁଡା ମୁଁ ଯୋଉ ନ ନାା କହିଲି ସବୁ ବୁଲିଲୁ ଆଉ ନା ଗୁଡା କହିଲି ଆଉ
ହଁ ହଁ
ଆଉ ତାପରେ ଆମେ ଯାଇଥିଲୁ ଏଇଥର ନୂଆ ଦୋକାନ ଗୋଟେ ଫ୍ୟାସନ ବ ଗୋଟେ ଯାଇଥିଲୁ ସେଇଠୁ ଆଣିଲୁ ଆଉ ସବୁ ଭଲିଲୁ କିନ୍ତୁ ସେଇଠୁ ଡ୍ରେସ ଧରିକି ଆସିଲୁ ଆଉ ହଁ ଡିସକାଉଣ୍ଟ ଭଲ ଅଛି ତାପରେ ସେ ମାମୁନଆ ଜଣେ ଆମର ତାଙ୍କର ସିଏ ଯୋଉ ଫ୍ୟାସନ ବିିଲ ର ଏନର୍ଜି ସିଏ ହଉଛି ଆମ ଗାଁରେ ଜଣଙ୍କର ତାଙ୍କର ମାମୁଁ ଘର ହଉଛି ଆମ ଗାଁରେ ଆମେ ଚିହ୍ନା ଦେଇଥିଲୁ ତମ ମାମୁଁ ଘର ଗାଁ ପିଲା ବୋଲି ଆଉ ଟିକେ ଡିସକାଉଣ୍ଟ ମିଳିଲା ଆଉ
ହୁଁ ଭଲ ମଳିଲା ନା ସେଇଭଳିଆ
ହଁ ଭଲ ଡ୍ରେସ୍ ରଖିଛନ୍ତି ସବୁ ସାର୍ଟ ଗଞ୍ଜି ପ୍ୟାଣ୍ଟ ସବୁ ରଖିଛନ୍ତି ଆଉ ଗଲେ ଆଉ ହଁ
ଆଉ ଏଇ ରଜ ପାଇଁ ଅଫର କଣ ଅଛି
ହଁ ରଜ ପାଇଁ ଭଲ ଅଫର ଅଛି ମୁଁ ବା ପ୍ୟାଣ୍ଟ ଟା ଥିଲା ବାଇଶଶହ ଟଙ୍କା ଦି ହଜାର ଦିଶହ ଟଙ୍କା ଥିଲା ତାକୁ ଆଠଶହରେଞ୍ଚ
ଶା ଏତେ କମ ଅଛି ନା
ମତା ବଖୁ
ହ ଆଚ୍ଛା ତାହେଲେ ଭଲ ଅଛି ଆଉ
ରଜରେ ତାପରେ ଲୋକ ପୁରା ଭିଡ ଆଉ ଗରମ ତ ଯୋଉ ହଉଛି ଦେଖୁଛ ଆଉ ମୁଁ ମତେ ଏଇନା ଗ ଅନେ ଆଉ ତମ ଘର ଆଡେ ଅେ ମତେ ଜିନ୍ଧି ପାରିବ ପୁରା କଳା ହେଇଯାଇଛି
ହୁଁ ହୁଁ ତମେ କଣ ଯୋଉ ଧଳା ଧଳା କି ହଁ
ନା। ମୁଁ ମୁଁ ଧଳା ନୁହେଁ ମୁଁ କଣ ପୁରା କଳା କି ହଁ। ମୁଁ କଣ ପୁରା କଳା କି?
ତମେ କଣ ପୁରା ତମେ। ପୁରା କଳା ନୁହେଁ ଧଳା ନୁହେଁ କଣ?
ମୁଁ ମିଡିଅମ୍। ହଁ ଏଇ ଏଇ ତମେ ଦେଖିବ ହଉଛି ଆମର ତ ହଉଛି ଏ ଡିସେମ୍ବର ଜାନୁଆରୀ ଫାଷ୍ଟ ଫାଷ୍ଟ ଜାନୁଆରୀ ମଝିଆ ମଝୀକୁ ତମେ ଦେଖିବ ମୋ ମତେ। ଏ କୋଳ ମାନେ କୋଉ ଭଳିଆ ମୁଁ ଦେଖାଉଥିବି ଆଉ ଏଇ ନା ଜାନୁଆରୀ ପରଠୁ ଆମର କ୍ରିକେଟ ଖେଳ ହଉଛି। ଆମେ ତ ସବୁଆଡେ ଗଲୁ କ୍ରି ଖରାରେ। କ୍ରିକେଟ ଖେଳିଲୁ ବୁଲିଲୁ କଲେଜ କୁ ଆସିନି କଲେଜରେ କ୍ରିକେଟ ଖେଳିଲୁ ଆଉ ଗାଁ ରେ ଥିଲେ ଗାଁରେ ଯୋଉ ଟୁର୍ଣ୍ଣାମେଣ୍ଟ ହଉଛି ସେଠି କ୍ରିକେଟ ଖେଳିଲୁ ଆଉ ଏମତି ବୁଲି ବୁଲି ଟୋଟାଲି କ୍ରିକେଟ୍ ଖେଳି ଖେଳି ଖେଳି ଆଉ ଏଇ ଯୋଉ ମେ ପର୍ଯ୍ୟନ୍ତ ଖେଳୁଛୁ ମେ ପର୍ଯ୍ୟନ୍ତ ପୁରା ଖରା ଯ ଯୋଉ ଭଳିଆ ହଉଛି ଏବେ ଦେଖୁଛ ଏ ପର୍ଯ୍ୟନ୍ତ କ୍ରିକେଟ ଖେଳୁଛୁ ଟିକେ ଏଇ ଜୁନ ରେ ଜୁନ ମଝି ଆଡକୁ ହେଲେ ଯେତେବେଳେ ମେଘ ଫେଘ ହବ ସେତେବେଳେ ଟିକେ ଆମେ ଖେଳ ବନ୍ଦ ହବ ସେବେଠୁ ଜୁନୁ ଆମର ଡିସେମ୍ବର ପର୍ଯ୍ୟନ୍ତ ଆମେ ଯୋଉ ଘରେ ବସିବୁ ଚୁପ ଚାପ ଖେଳା ଖେଳି ଟିକେ ବନ୍ଦ ହବ ସେତେବେଳେ ଯାଇକି ଟିକେ ମୁହଁରେ ଟିକେ ଚେହେରା ଆସିବ ରଙ୍ଗ ଆସିବ ଟିକେ।
ହଁ ହୁଁ।
ଆଉ ନହେଲେ ତ ଆମେ ସବୁବେଳେ ଖରାରେ ବୁଲିଲୁ ଆଉ ତମ ଭଳିଆ ନା କଣ ଆମେ
ଆମେ ତ କଳା କଳା ଲୋକ ଆମ କଣ କଳା କ ଘରେ କଣ ଅଛି?
ହୁଁ।
ହୁଁ ଆଉ ଆଜି କଣ ଖାଇଛ?
ଆଜି ବା ବିରିୟାନୀ ଖାଇ ଦେଇେଇଥିଲୁ ଯାଇଥିଲୁ ଯେ।
ହଁ। ଆଉ ଘରେ କଣ ଖାଇଥିଲ?
ଘରେ ଆଜି ପଖାଳ ପଖାଳ କୁ ଆମର ଦଳା ଆଉ ତା ସହିତ ଭଜା। ହଁ ପଖାଳ ତ ବେଷ୍ଟ ଗରମ ଦିନକୁ।
ତମ ଆଡେ ହଉଛି ନା।
ଏଉ ଭଗବାନ ଆମ ଆଡେ ଖରା ବହୁତ ବହୁତ ଜୋସ ରେ ଖରା ଖରା ଯଦି ହାତ କାଢିଦବ ତମ ଅଧା ଶରୀର ଯୋଉ ଭଳିଆ ତମ ହାତଟା କଳା ହେଇଯିବ।
ହୁଁ ହୁଁ।
ହଁ।
ବର୍ଷା
ବର୍ଷା ତ ହେଇଥିଲା କାଲି ହେଇନଥିଲା ତା ପୂର୍ବ ଦିଦିନି ଟିକେ ହେଇଥିଲା ବର୍ଷା। ଆଉ ବର୍ଷା ହେଲେ ଟିକେ ଯୋଉ ଯୋଉ ଦିନ ବର୍ଷା ହଉଛି ତା ଦି ଦିନ ଟିକେ ଭଲ ଲାଗୁଛି ଆଉ ନହେଲେ ପୁରା ଗରମ ଯେ ସିଝି ଯାଉଛନ୍ତି ପୁରା ଲୋକ ଗୁଡା।
ଆଉ ଘରେ ଶଉଛ ନା ଛାତରେ।
କଣ?
ଘରେ ଶୋଛ ନା ଛାତରେ।
ଆମେ ଘରେ ଶଉଛୁ। ଛାତ ଉପରେ ଛାତ ଉପରେ ସୋ ହଁ ଛାତ ପରେ ସୋ ଗରମରେ ନା ଘର ଭଲ ଲାଗୁଛି। ଆମେ ଶୋଇଲା ବେଳୁ ସାଢେ ଦଶଟା ହେଇଯାଉଛି। ଜ। ଆଉ ସକାଳୁ ଉଠିଲା ବେଳକୁ କ ତ
ହୁଁ ହଁ ହ ହୁଁ ହଁ। ହ ଛାତରେ ସୋଉନ।
ଛାତରେ ମୋର ଗୋଟେ ସାଙ୍ଗ ପିଲା ଟେ ଡ଼ାକୁଥିଲା ଯେ ଛାତ ଉପରେ ଶୋଇବା ମତେ କହୁଥିଲେ ଦୀପଇ ଛାତ ବରେ ଶୋଇଆ ଆଉ ମୁଁ ବହୁତ ଜାଣିଛ ଆଉ ଛା ଅତ ଉପରେ କଣ ଶୋଇବ କାକର ଫାକର ପଡିବ ଥଣ୍ଡା ଧରିବ, ତୁ ଘରକୁ ଦିନେ ଅଧେ ଆଉଚୁ, କେତେବେଳେ କୁଆଡେ ଯାଇକି ରଉଚୁ ଆଉ ବହୁତ
ହଁ ହ ହୋ।
ହୁଁ। ସେଇଥିପାଇଁ ଆଉ ବୋଉ ମନା କରେ। ବୋଉ ମନା କରେ ସାତ ପରେରେ ଶୋଇବା ପାଇଁ ଆଉ।
ଓ ହ। ହଁ ଭଲ ଆଉ ଆଉ ରହିବ ଯାହା ଆ ହେଲେ ଦି ମାସେ।
ଦି ମାସେ କଣ କି ଭାଉଜ? ଆଁ।
ଖରା ଆହୁରି ଦି ମାସ ଯାହା ବି ହେଲେ ରହିବ। ଶ୍ରବଣ ମାସରେ ବି ଗରମ ହୁଏ।
ହଁ ଶ୍ରାବଣ ମାସରେ ଟିକେ ତଥାପି ଗରମ ହେଲେ କଣ ହବ ଶ୍ରାବଣ ମାସରେ ଟିକେ ମେଘ ଟିକେ ହୁଏ କିନ୍ତୁ
ହଁ।
ହଁ।
ହଁ। ଆଉ ଆଜି ରାତିରେ କଣ ଖାଇବାର ଅଛି।
ଆଜି ତ ମୁଁ ଏଇ ଘରକୁ ଯାଇନି ଖେଳିବାକୁ ଆସିଥିଲି ଛକ ଗଦିରେ ବସିଛି। ଆଉ କହିଇନା ଘରୁ ଗଲେ ଭାବୁ ଚିକେନ ଟିକେ ଆଣିକି
ହଁ ହଁ ହଁ ଆଉ ଆମର ଆଜି ହେଇଥିଲା ମାଛ ଆ ଭଜା ଶାଗ ଭଜା ଭା
ଆଉ?
ଆଉ ଛୁଆମାନୋନ ଯାଇଥିଲେ ବୁଲାବୁଲି କରିବାକୁ ସେମାନେ ଆସିଲେ ସେମାନେ ଖାଇକି ଶୋଇଲେ ଶୋଇକି ଏଇ ଚାରିଟା ବେଳେ ଉ ଠିକି ଇ କାମ ସନ୍ଧ୍ୟା ଦୁ ଘର ଖରକ ଲୁଗା ପଠା ଆଣି ରୋଷେଇ କର ଏମିତି ଚାଲିଛି ଆଉ ଆଉ ତମର କଣ?